ହ୍ୟାଲୋ।
ହଁ ମୁଁ କହିଲି ଯୋଉ ଏଇ ଯୋଉ କଣ ତମକୁ ଗୋଟେ କଥା କହୁଥିଲି ମୁଁ ସେଥିପାଇଁ ଫୋନ କରିଥିଲି କଣ କି ମୋ ଭଉଣୀଙ୍କର ବାହାଘର ଅଛି ତ ସେଇଥିପାଇଁ ତମକୁ ଟିକେ ନିମନ୍ତ୍ରଣ କରିବି ବୋଲି ଫୋନ କରିଥିଲି। ଆଉ ଆଠ ଏବେ ଆମର ହେଲା ଯୋଉ କହନ୍ତି ଲଗ୍ନ ଧରା ଏବେ ହେଲା ମୁଦି ପିନ୍ଧାଗଲା। ହ୍ୟାଲୋ ଶୁଭୁଛି?
ହଁ ଦିଦି କୁହ।
ହଁ ମୁଁ କହିଲି ଏବେ ଲଗ୍ନ ଧରା ହେଲା ତ ଆଉ ବାହାଘର ଅଛି ଆଉ ପନ୍ଦର ଦିନି ଖଣ୍ଡେ ଆଉ ତମ ସମସ୍ତେ ତମ ପରିବାର ବାପା, ମା, ଭାଇ, ଭଉଣୀ ଆଉ ସମସ୍ତେ ଟିକେ ଯଦି ଆସିବ ଭଲ ହୁଅନ୍ତା ଆମର। ବାହାଘର ଗୋଟେ ତମର କେମିତି ମୁଁ ଜାଣିନି ଆମର ବାହାଘର ଗୋଟେ ଭଲ ଧୁମଧାମ ରେ କରାଯାଏ ଆମର ଘର ବାହାଘର ଯେହେତୁ ହବ ଆମର ଗୋଟେ ଦିନ ପୂର୍ବରୁ ଯୋଉ ମେହେନ୍ଦୀ ଆମର ମେହେନ୍ଦୀ ଯୋଉ କରନ୍ତି। ମେହେନ୍ଦୀ ଟା ପାଳନ କରାଯିବ। ତାପରେ ହଳଦୀ ଏମିତି ବିଭିନ୍ନ ପ୍ରକାରର ସବୁ ଜିନିଷ କରାଯିବ। ଆଉ ତମେ ସମସ୍ତେ ଯଦି ଟିକେ କେମତି ଆସନ୍ତ ଟିକେ ଭଲ ହୁଅନ୍ତା ଆସିବ କି?
ହଁ ଦିଦି ଆମେ ତ ଆମ ଘର ମାନେ ସମସ୍ତେ ।
ଦିଦି କୋଉଠି ରହୁଛ ଟାୱାର
ହଁ ଦିଦି ପ୍ରଥମେ ଆମ ଗାଁରେ ସମସ୍ତେ ପୁଅ ପଟୁ ଯାଉ ଝିଅ ଦେଖି ତାପରେ, ଆମ ଗାଁରେ ଝିଅ ପଟୁ ଆସନ୍ତି ପୁଅ ଦେଖି। ଏମିତି ବାହାଘରକୁ ଆମର ଯେ ପସନ୍ଦ ହେଲା ତାପରେ ଆମେ କଣ କରୁ ଯୋଉ ଲଗ୍ନ ଧାରା ତମ ଆଡେ କୁହନି କି? ଆମ ଆଡେ ସେମିତି ଲଗ୍ନ ଧରା ମୁଦି ଆଉ ଲୁଗା ବିଭିନ୍ନ ପ୍ରକାର ଫଳମୂଳ ଏମିତି ବହୁତ କିଛି ଜିନିଷ ଧରିକି ଯାଉ। ତାପରେ, ଆମର ସେଟା ନିର୍ବନ୍ଧ ହୁଏ ତାପରେ, ଆମର କଣ ହୁଏ କହିଲ ଆମେ ବାହାଘର ତିନ ଦିନ ଥିବ ଆମେ ଗୋଟେ ମୁଗ ଜାଇ ରଗଡା ହୁଏ। ତା । କଣ ହୁଏ ଗଲ ମଙ୍ଗଳ । ହୁଏ ମାନେ ଯୋଉଟା କହୁଛ କି ମେହେନ୍ଦୀ ହଳଦୀ ଆମର ସେମିତି ହୁଏ ମେହେନ୍ଦୀ ହଳଦୀରେ ସବୁ ସାଙ୍ଗ ମାନେ ଆସନ୍ତି ଆମ ବନ୍ଧୁ ମାନେ ଆସନ୍ତି ଆଉ ସେଠି ମେହେନ୍ଦୀ ଲଗାଯାଏ। ହଳଦୀରେ ସମସ୍ତେ ସେତି ହଳଦୀ ଲଗାଯାଏ। ଆଉ ସମସ୍ତେ ହଳଦିଆ ବସ୍ତ୍ର ପିନ୍ଧନ୍ତି ହଳଦୀ ଦିନ ମେହେନ୍ଦୀ ଦିନ ସମସ୍ତେ ମେହେନ୍ଦୀ କଲର ବସ୍ତ୍ର ପିନ୍ଧନ୍ତି ତାପରେ ସମସ୍ତେ ନାଚ ଗୀତ ବହୁତ ଧୁମଧାମ ରେ ହୁଏ। ଆଉ ଆମରି କଣ ତାପରେ ଆମର ଝିଅ ଏମିତି ବାହାଘର ହେଲେ ସମସ୍ତେ ଆସନ୍ତି। ବନ୍ଧୁବାନ୍ଧବ ଆଉ, ଝିଅ ବିଦା କଲା ବେଳୁ ହଁ ବହୁତ କଷ୍ଟ ଲାଗେ। ଆଉ ଆମ ଆଡେ ପାଖେ କଣ ସେମାନେ ଛାଡିଯାଆନ୍ତି ତାପରେ ସେ ଏଠି ଆମର ଗୋଟେ ଝିଅ ପାଇଁ ଛାଡିଗଲାବେଳେ ବିଭିନ୍ନ ପ୍ରକାର ଜିନିଷ ନଉ ତାଙ୍କ ଲୁଗା ତାଙ୍କ ଯେମିତି ଷ୍ଟେସନାରୀ ଆଉ ସବୁ । ଯାହାର ଯୋଉ ଅନୁସାରେ ଅଛି ରୋଜଗାର ସେଇ ଅନୁସାରେ ସବୁ ଲାଇନ ଜିନିଷ ଦିଅନ୍ତି। ଆଉ ଲୁଗାପଟା ଦିଅନ୍ତି। ଆମର ଫର୍ଣ୍ଣିିଚର ଜିନିଷ ଦିଅନ୍ତି। ଆଉ ଯୋଉ ମାନଙ୍କର ନାହିଁ ସିଏ ବି ସେଇ ଅନୁସାରେ ଦିଅନ୍ତି କିନ୍ତୁ ଦିଦି ତମ ଆଡେ କଣ କେମିତି କରନ୍ତି?
ନାଇଁ ଆମ ଆଡେ କଣ କି ଯୋଉ ତମେ କହିଲ ତମର ଲଗ୍ନ ଧରା ହେଲେ ମିଠା ମିଠି ନିଅନ୍ତି ଆମର ସେଇଟା ନିଅନ୍ତି ଯେ ଆମର ଗୋଟେ କଣ ସ୍ୱୀକାର ପତ୍ର ଦିଅନ୍ତି ଝିଅ ଘର ଦିଅନ୍ତି। ମାନେ ପୁଅ ଘରକୁ ତମର ପୁଅ ଘର ଆସୁ ଝିଅ ଘରକୁ କିନ୍ତୁ ଆମର ଏପଟେ ଝିଅ ଯାଆନ୍ତି ପୁଅ ଘରକୁ। ଏମିତି ଆମର ଅଛି ଆମର ବି ସେମତି ହଳଦୀରେ ସମସ୍ତେ ହଳଦୀଆ ଲୁଗା ପିନ୍ଧନ୍ତି ଏମିତି ଆମର ସବୁ ଏମତି ବିଧି ବିଧାନରେ ବାହାଘର କରାଯାଏ। ତାପରେ ବାହାଘର ପରେ ବି ଆମର ଯୋଉ ତାଙ୍କର ଯୋଉ ଚତୁର୍ଥୀ ଭାରରେ ଯାଏ ଖଟ ବିଭିନ୍ନ ପ୍ରକାରର ଫର୍ଣ୍ଣିିଚର ଜିନିଷ ହଉ, ବାସନ କୁସନ ହଉ, ତାପରେ ପୁଅ ଘରର ପରିବାର ମାନଙ୍କ ସମସ୍ତଙ୍କର ସଦସ୍ୟା ପାଇଁ ନୂତନ ମାନେ ନୂଆ ବସ୍ତ୍ର ଯାଏ। ତାଙ୍କର ଛୋଟ ପିଲା ଥିଲେ ତାଙ୍କ ପାଇଁ ବି ଭଲ ଡ୍ରେସ ପତ୍ର ସବୁ ଆଉ ଯେତେ ଥିବ ତାଙ୍କର ନଣନ୍ଦ ଥାଆନ୍ତୁ ଭଉଣୀ ଥାଆନ୍ତୁ ଯାହା ବି ଥାଆନ୍ତୁ ସେମାନଙ୍କ ପାଇଁ ବି ଆମର ଯଉ ସବୁ ଷ୍ଟେସନାରୀ ଜିନି ମାଛ ଅଛି ତାକୁ ବି ନିଆଯାଏ। ଆଉ ନନନ୍ଦ ପୁଟୁଳି ରେ ବି ଆମର ଯିଏ ଚାହିଁବ ଯାହାର ଗରିବ ଲୋକ ଗରିବ ଶ୍ରେଣୀର ଝିଅ ସେ ତାର କିଛି ଦିଏନି। ଆଉ ଯାହାର ପଇସା ପତ୍ର ଥାଏ ସେ ସବୁ ସୁନାର ଅଳଙ୍କାର ମାନେ କାନକୁ ହଉ ମୁଦି ହଉ ପାଉଁଜି ହଉ ଏସବୁ ନିଅନ୍ତି। ଆମର ବିଭିନ୍ନ ପ୍ରକାରର ଜାଣିଛନ୍ତି ମିଠା ମିଠି ବି ଯାଏ କଦଳୀ ଯାଏ। ଉଖୁଡ଼ା ଆମର ଗୋଟେ ଧାନ କୁ ଯୋଉ ଖଇ ବାହାର କରାହେଇକି ଗୋଟେ ଗୁଡ ନଡିଆ ସବୁ ପଡିକି ଗୋଟେ ଉଖୁଡ଼ା ହୁଏ। ତାକୁ କୁ ଯାଏ ଆଉ ପନିପରିବା ବି ନିଅନ୍ତି ବିଭିନ୍ନ ପ୍ରକାରର ପନିପରିବା ବଜାରରୁ କିଣିକି ନିଆଯାଏ। ଆଉ ମିଠା ଆମର ଏପଟେ କଣ ମିଠା ତମର ସେପଟେ କଣ ଅବଶ୍ୟ ଅଛି ମୁଁ ଜାଣିନି। କିନ୍ତୁ ଆମର ଏଇପଟେ ଯୋଉ ଛେନା ଗଜା ରସଗୋଲା ଗୋଲାପଜାମୁନ ଆଉ ଜିଲାପି ଆଉ କଣ କହିଲେ ଫେଣି ବିଭିନ୍ନ ପ୍ରକାରର ମିଠା ଲଡ଼ୁ ବୁନ୍ଦି ଆଉ ଏମିତି ବହୁତ ପ୍ରକାରର ମିଠା ପିଠା ଆମର ଏପଟେ ମିଳେ ନିଜେ ବି ଆମର ନିଜେ କିଣିକି ଯିଏ ଆଣିପାରନ୍ତି ଆଣିପାରନ୍ତି ନହେଲେ ଗୁଡିଆ ଆମର ଯୋଉ ଏଠି ଅଛନ୍ତି। ତାଙ୍କୁ ଡାକିକି ଘରେ ଆମର ସବୁ ବିଭିନ୍ନ ପ୍ରକାରର ପିଠା ପଣା ଛଣା ଯାଏ। ତିଆରି ହୁଏ ତାପରେ ତାକୁ ଆମର ସବୁ କରାହଇକି ବି ସେ ପୁଅ ଘରକୁ ସେଇ ଯୋଉ ଭାର ସହିତ ତାକୁ ବି ନିଆଯାଏ। ଏଇ ସବୁ ଜିନିଷ ଆମର ନିଅନ୍ତି ସାଙ୍ଗସାଥି ସେ ଝିଅର ଯୋଉ ମାନେ ସବୁ ସାଙ୍ଗସାଥି ଥାନ୍ତି ବନ୍ଧୁବାନ୍ଧବ ଥାନ୍ତି ଆଉ ଭାଇ ଭଉଣୀ ସମସ୍ତେ ବି ମାନେ ଦିଟା ଗାଡି ଗୋଟେ ହଉ ଦିଟା ହଉ ସେ ଝିଅ ଘରକୁ ସମସ୍ତେ ବି ଯାଆନ୍ତି। ଆମର ଏମିତି ସବୁ ଅଛି ଆଉ ତମର ସେପଟେ ତ ସେମିତି ଥିବ ନା ଆମର ଏପଟେ କଣ ହଉଛି କି ଆମର ସେ ଯୋଉ ଗାଡିଟା ମାନେ ଗାଡିରେ ଯୋଉ ଯିବା ଆସିବା ଟା ଆମର ଏପଟେ ଟିକେ ଯୋଉ ନଈ କୂଳ ଜାଗାକୁ ଆମର ଯୋଉ ପୋଲ ଯୋଉ କରୁଛନ୍ତି। ପୋଲ ତିଆରି ହଉଛି ଆମର ସେଇଟା ଟିକେ ଏବେ ହେଇନି ସେମିତି ଆଗରୁ ଯେମିତି ନଈରେ ଯୋଉ ଡଙ୍ଗା ପଡିକି ଯାଏ ସେମିତି ଯାଉଛନ୍ତି। ଏବେ ଆସ୍ତେ ଆସ୍ତେ ହଉଛି ସେଇଥିପାଇଁ ଆମର ଯିବା ଆସିବା ପାଇଁ ବହୁତ ହଇରାଣ ହଉଛି। ହେଇଗଲାଣି ମାନେ ଆମ ପାଖାପାଖି ହେଲାଣି କିନ୍ତୁ ଆମ ଜାଗାରେ ହେଇନି ହବ ଆଉ। ଆଉ ତମର ସେପଟେ କେମିତି କଣ? ଟିକେ ଦେୟ କହୁନ ।
ଦିଦି ଯୋଉ ଆମ କହୁନ ଆମ ଆଡେ କେତେ ବାହାଘର ମନ୍ଦିରରେ ହୁଏ। ଆଉ କେତେ ବାହାଘର ଘରେ ହୁଏ। ଆଉ ମନ୍ଦିରରେ କଲେ ବି ଆମରି ସବୁ ସାଜସଜା ହୁଏ। ଯଦି ବା କାହାର ଅଧିକ ଧନ ଥାଏ ସେ ଅଧିକ କି ଟିକେ କରେ ଆଉ କରିକି ବି ଆସନ୍ତି ଆଉ ସେଠିକି ଝିଅର ପକ୍ଷ ଲୋକ ଲୋକ ସମସ୍ତେ ମନ୍ଦିରକୁ ଯାଆନ୍ତି। ପୁଅର ପକ୍ଷ ଲୋକ ସବୁ ମନ୍ଦିରକୁ ଆସନ୍ତି। ତା ବ୍ରାହ୍ମଣ ଥାଆନ୍ତି ଆମର ସେଠି ଆଧାର ପାଳିଦିଆଯାଏ। ତାପରେ ସେଠି ଝିଅର ପକ୍ଷ ଗୋଟେ ଜାଗାରେ ରୁହନ୍ତି। ତାଙ୍କ ପାଇଁ ଘର କରାଥାଏ ପୁଅର ପକ୍ଷ ଗୋଟେ ଜାଗାରେ ରହନ୍ତି। ତାଙ୍କ ପାଇଁ ଘର କରାଥାଏ କିନ୍ତୁ ଆମର କଣ ଦିଦି କହିଲ ମନ୍ଦିରରେ ଆମିଷ କରାହୁଏନି ମନ୍ଦିରରେ କିଏ ଯୋଉ ଯାହା ଯୋଉ ଅଷାରେ ରୋଜଗାର ଡାଲି ବା ଦିଅନ୍ତି। ଏମିତି ବିଭିନ୍ନ ପ୍ରକାର ଖାଇବାରନ୍ତି। ତାପରେ ସେଠି ସମସ୍ତେ ବରଦ ଲୋକମାନେ ଆଗେ ଖାଇକିନା ଶାନ୍ତିରୁ ଖଳ ଗାଁ ଲୋକ ମାନେ ରାଗନ୍ତି। ଆଉ ସେମାନେ ଜାଣିବେ କି ତମ ବନ୍ଧୁବାନ୍ଧବ ସିଏ କାହିଁ ତମ ଭଲ ମନ୍ଦ ବୁଝିବେ ସେମାନେ ତମେ ତାଙ୍କୁ ଖରାପ ଦେଖଲେ ସେଥିପାଇଁ ଆମର କଣ ଶାନ୍ତି ଶୃଙ୍ଖଳ ସେଠି ହଁ ଦିଦି କୁହ?
କହ ଆମର ଏପଟେ ବି ସେମିତି ଆମର ଯାହାର ବି ଆମର ଏପଟେ ବେଶୀ ଧନୀ ଲୋକ ନାହାନ୍ତି। ତମର ସେପଟେ ଥିବେ ଆମର ଟିକେ ଗରିବ ଶ୍ରେଣୀର ଲୋକ ଯେହେତୁ ଯେମିତି ମାନେ ଚଳଣି ହିସାବରେ ପ୍ରସେ ସନ କରିକି ବାହାଘର ରାତିରେ ଯାହାର ତାର ରାତି ବାହାଘର ଯାହାର ରାତିରେ ଯାଆନ୍ତି ଦିନରେ ବି ଯାଆନ୍ତି। ଆଉ ପ୍ରଶାସନ କରିକି ବନ୍ଧୁବାନ୍ଧବ ସାଙ୍ଗସାଥି ସବୁ ଯାଆନ୍ତି। ଆଉ ଭଲରେ ବି ଶାନ୍ତି ଶୃଙ୍ଖଳାରେ ବାହାଘର କରିକି ଆସନ୍ତି। ଆଉ ଯେଉଁ ବାହାଘର ମାନେ ଯୋଉ ଆଜିକାଲି ଯୋଉ ମାନେ ଶାନ୍ତି ଶୃଙ୍ଖଳା ନ ରଖିଲେ ବି ଆଜିକାଲି ଯୋଉ ମଦ୍ୟପାନ କରୁଛନ୍ତି। ସେ ମଦ୍ୟପାନ ଯୋଗୁ ବେଶି ମାନେ ଝଗଡା ଯାନ୍ତି ହଉଛି ସେଥିପାଇଁ ପ୍ରାୟ ଲୋକ ରାତିରେ ବି ଆମର ଏପଟେ ବାହାଘର କରୁନାହାନ୍ତି। ଦିନରେ ବାହାଘର ନେଇକି ମାନେ ଦିନରେ ଯାଇକି ମନ୍ଦିରରେ ହଉ ମାନେ ଅଳ୍ପ ହଉ ବହୁତ ହଉ ଭଲରେ ହଉ ମନ୍ଦିରରେ ତ ଆମିଷ ନାହିଁ ମଦ ପିଇବେ କଣ ଆମିଷକୁ ହିଁ ଖାଇକି ସେ ମଦ ଟାକୁ ହିଁ ପିଅନ୍ତି ଆଉ ମଦ କଣ ସେମିତି ପିଇବେ କି ଆଉ ସେ ସେଇଠୁ ବାହାଘର କରିକି ଆସନ୍ତି। ମଦ ଆଜିକାଲି ମାନେ ମଦ୍ୟପାନ କରିକି ଲୋକଙ୍କର ଏତେ ମାନେ କ୍ଷତି ହଉଛି। ଗୋଟେ ବିଶ୍ଵାସ କରିବ ଆମର ଏଠି ଜଣେ ଆମ ଗାଁ ରେ ଗୋଟେ ପରିବାର ମଦ ପିଇକି ତା ଘରର ଯଦି ଘଟଣା କହିବି ମାନେ ଏତେ ଦୁଃଖ ଦୁଃଖ ଲାଗୁଛି ସେ ମଦ ପିଇକି ଗାଡି ଆକ୍ସିଡେଣ୍ଟରେ ଦିଥର ଦୁର୍ଘଟଣା ମାନେ ଦୁର୍ଘଟଣାର ସମ୍ମୁଖୀନ ହେଲାଣି। ତା ସ୍ତ୍ରୀ ମାନେ ଦିଥର ତ ଦୁର୍ଘଟଣା ହେଲା ଯାହା ଯାହା ମେଡିକାଲରେ ଡକ୍ଟର